ହଲୋ।
ହାଲୋ କଣ କରୁଛ?
ଖାଉଛି ଆପଣ? ମୁଁ ପିଠା।
ଉଁ ବାହାରେ ଉଁ ଏଇଠି ଶୋଇକି ଉଠିକି ଏଇନିକା ଆସିଲି ଆଉ ସକାଳ ପହରୁ ମୁଣ୍ଡ ତ ବିନ୍ଧା ହଉଛି ଯେ ଧମଧମା ହଉଛି ଆଉ ଶୋଇଥିଲି ଏଇନିକା ଉଠିକିନା ଆସିଲି ଆଉ।
ଓହୋ ହଁ କଁ ଖାଇଛନ୍ତି?
ଏଇ ସକାଳୁ ତ ଏ ବର୍ଷା ପାଗରେ ଖାଇ ଦେଇଥିଲି ପଖାଳ ଯେ ଥଣ୍ଡାରୁ ମୁଣ୍ଡ ପୁରା ବିନ୍ଧୁଚି ଶୋଇଛି ଶୋଇଛି ଆଉ ଉଠିନି ଏଇନିକା ଉଠିକି ବାହାରକୁ ଟିକେ ବୁଲିବାକୁ ଆସିଛି ଆଉ।
କଣ ତରକାରୀ ହେଇଥିଲା ଆଜି?
ଆଜି ମାଛ ତରକାରୀ ହେଇଥିଲା ଆଉ।
ଓହୋ ମାଛ ପଖାଳ କଷିକି ଠୁକି ଦେଇଥିବେ ଆଉ।
ହଁ ଖାଇ ଦେଇଛୁ ଆଉ ତ ଥଣ୍ଡା ବାହାରି ପଡ଼ିଛି ଏକାଥରେ ମୁଣ୍ଡ କାନ ବିନ୍ଧା ହଉଛି। ଶୋଇଛି ଘୋଡେଇ ଘାଡି ହେଇକିନା ଆଉ।
ଛଣା ମାଛକୁ ପଖାଳ କସିକି ଠୁକି ଦେଇଥିବ ଏକାଥରେ ଲୋଭରେ।
ହଁ।
ତଣ୍ଟି ଫିଟୁନି ବା କଷିକି ଚାପି ଦେଇଛ ଗୋଡ଼ରୁ ମୁଣ୍ଡ ହାତେ।
ହେଁ ହେଁ ହଁ ଖାଇ ଦେଇଛି ଆଉ। ଆଉ ଆପଣ ଏଇନିକା କଣ ଖାଉଛନ୍ତି?
ପିଠା।
ପିଠା ଖାଉଛନ୍ତି?
ହଁ।
କି ପିଠା?
ଚକୁଳି।
ଚକୁଳି ପିଠା ତା ସହିତ?
ଡାଲି ମାଛ ତରକାରୀ।
ଓହୋ ଆଉ ଆପଣଙ୍କ ଆଡେ ବର୍ଷା କେମିତି ହେଇଛି।
ହଁ ବର୍ଷା ଏଇ ଗୋଟେ ଗୋଟେ ଠୁ ଆରମ୍ଭ ହେଇଥିଲା ସାଢେ ତିନିଟା ଛାଡିଗଲା ଆଉ।
ହୁଁ ହୁଁ ଆମ ଆଡେ ବି ସେମିତି ବର୍ଷା ହଉଛି ସେଇ ବର୍ଷା ପାଣି ରେ ଟିକେ ପଚର ପଚର ହଉଥିଲି ସେ ପାଣି ଖେଳୁଥିଲି ବର୍ଷାରେ ଟିକେ ଗୋଡ ପୁରେଇକି ନା
ଆପଣ କଣ ଛୋଟ ଛୁଆ।
ଛୋଟ ଛୁଆ ହୁଏ କି ନ ହୁଏ ଟିକେ ପାଣିରେ ଖେଳିବା ମଜା ଟିକେ ନିଆରା ଆଉ ଟିକେ ଭଲ ଲାଗେ ଖେଳିବାକୁ ଖେଳି ଦେଇେଇଥିଲି ଆଉ ସେଇଆ ପୁରା ଥଣ୍ଡା ହେଇ ମୁଣ୍ଡ ବିନ୍ଧୁଛି ଆଉ। ଲାଗିଲାଣି ଜର ବି ହେଇଯିବ କି କଣ।
କହ ଔଷଧ ଖାଇଛନ୍ତି।
ନାଇଁ ଔଷଧ ଖାଇନି ଖାଇବା ଆଉ ମେଡିକାଲ ଯିବାକୁ ପଡ଼ିବ ଯାହା ଲାଗିଲାଣି ଆଉ।
ଉୁଁ ହୁଁ।
ଆଉ କୁଆଡେ ଯାଇଥିଲେ ବୁଲିବାକୁ ନା ଯାଇନାହାନ୍ତି।
ନାଇଁ ନାଇଁ ମୁଁ କଲେଜ ଯାଇଥିଲି କଲେଜ ରୁ ଆସିଲି ସେ ଗୋଟେରେ ସେଠୁ ଗୋଟେ ସାଙ୍ଗ ଘରେ ଥିଲି। ବର୍ଷା ହଉଥିଲା ବୋଲି ରୁମକୁଆଇଲି ଚାଟାରେ।
ଆଚ୍ଛା। ଆଉ ଖରା ଦିନେ କୁଆଡେ ଯାଇଛନ୍ତି ନା ଯାଇନାହାନ୍ତି।
ହୁଁ ଖରା ଦିନେ ରଜରେ ଗାଁ
ଏ ବର୍ଷ ତ ପ୍ରବଳ ଖରା ଗରମ କୁଆଡେ ତ ଯାଇ ବିି ହେଲାନି ପ୍ରବଳ ଜୋରରେ ଖରା କୁଆଡେ ଗରମ।
ନାଇଁ ଯାଇ ତ ହେଲା ଆମେ ଯାଇଥିଲୁ ବୁଲି।
ଆଚ୍ଛା ଖରାରେ ବି ମାନୁନାହାନ୍ତି ବୁଲିବାକୁ ପଳଉଛନ୍ତି।
ହଁ ହ ହେଲା ଆମର ଖରା ବର୍ଷା ଶୀତ ହେଲା ଆମକୁ କିଛି ଜଣା ନାହିଁ।
ସବୁଥିରେ ବୁଲି ପଳଉଛନ୍ତି ଆଉ।
ହୁଁ।
ଭଲ କଥା।
ଏଇଥର ରଜକୁୁ ଘଟଗାଁ କପିଳାସ। ଆଉ ଲାଷ୍ଟ ରଜକୁ ପୁରୀ।
ଉ ହୁଁ।
ମଣିିମା।
ଖରା ଦିନେ ଆଉ କଣ କରନ୍ତି ଖରା ବେଳେ।
ଖରାବେଳେ ମୁଁ କୁଆଡେ ଯାନି ଶୋଇପଡେ।
ହଁ ଖରା ଦିନେ ଆମେ ତ ସାଙ୍ଗ ସାଥିରେ ବସିକି ତାସେ ଲୁଡୁ କାଚ କଉଡ଼ି ଏଠି ବସିକି ସାଙ୍ଗସାଥି ବସିକି ଖେଳୁ। ଗୋଟେ ମସ୍ତି ହୁଏ ଆଉ ଖରା ବେଳେ ଆଉ।
ନା ନା ଖରାବେଳେ ମତେ ଜିଏ ଡାକିବ ମୁଁ ଯିବିନି ଜମା।
ଶୋଇପଡ ଭଲ ଆଉ ଖରାବେଳେ ଖରାଦିନ ତ ବଡ ଦିନ। ଖରା ଦିନ ତ ବଡ ଦିନ ଆଉ ଦିନ ଯାକ କେତେ ଶୋଇବ ମଣିଷ। କାମ କରିକି ଖାଇ ସାରିକି ନା
ନାଇଁ ନାଇଁ ମୁଁ ଯେତେ ଶୋଇଲେ ବି ମତେ ନିଦ ଲାଗିବ।
ଆଛା ଘଣ୍ଟାଟେ ଶୋଇ ପଡିକି ଉଠି ପଡିବ ତାପରେ ଖେଳ ହବ ଆଉ।
ଘଣ୍ଟାଟେ ହେରା କର ନିଦ। ଘଣ୍ଟାଟେ ସୋଇବୁ ତ ମାନେ ଆଖି ଲାଗୁଥିବ ତମେ ଉଠିବ ଆଉ ଲାଭ କଣ?
ଆଚଛା।
ଶୋଇବ ଯଦି ପୁରା ବାଗେଇକି ଶୋଇବ।
ଭଲ ଆଉ ମୁଁ ବି ସେମିତି ଶଇବ ପୁରା ମୁଁ ଯଦି ଶୋଇବି ଆଉ ବି ଉଠିବିନି। ମତେ ତ କେହି ଡାକିଲେ ବି ମତେ କିଛି ଶୁଭାଯାଏନି। ଗଧ ଭଳିଆ ପଡ ପଡ଼ିଥିବି ନସୋଇବି ଯଦି ନସୋଇିବି ନାହିଁ, ଯଦି ଶୋଇିବି ଆଉ ଉଠିବିନି।
ମୋ ଭଳିଆ ପୁରା।
ହଁ ଆପଣ କେତେବେଳେ ଉଠନ୍ତି?
ହେ ସକାଳୁ?
ହଁ।
ଆଠ ଟା। ଆଠୁଟା ଆଠୁଟା।
ଆଚଛା।
ମୁଁ ତ ସେମିତି ସେଇ ଛଅଟା ସାତଟା ପ୍ରାୟ ହେଇଯାଏ ଆଉ।
କଣ କହିଲେ?
ମୁ କହିଲି ସେମିତି ଛଅଟା ସାତଟା ହେଇଯାଏ ଆଉ।
ଶୁଭିଲାନି।
ମୁ କହିଲି ଛଅଟା ସାତଟା ହେଇଯାଏ ଆଉ।
ଛଅଟାରେ?
ଛଅଟା ସାତଟା ହେଇଯାଏ ଆପଣଙ୍କୁ ଶୁଭାଯାଉଚି ତ?
ହଁ ହଁ ସୁଭିଲା।
ଆ ଟିକେ ନେଟୱାର୍କକୁ ଆସନ୍ତୁ। ଆଉ ଛୁ ଆଉ ଆଗରୁ କଣ ଟ୍ୟଉସନ୍ ସ୍କୁଲ ଯିବାକୁ ପଡ଼େ ତ ସକ କାଳୁ ଯାହାହେଲେ ବି ଛଅଟା ଭିତରେ ଉଠିକିନା ଖାଇକିନା ଟିଉସନ ଯିବୁ, ପୁଣି ଆସିବୁ ଟିଉସନରୁ ଆସିକିନା ଗାଧେଇକି ଖାଇକିନା ସ୍କୁଲ ଯିବୁ। ସ୍କୁଲ ରୁ ପୁଣି ଆସିବୁ ଟିଉସନ, ଟିଉସନ ରୁ ପୁଣି ଯିବୁ ମାନେ ଘରକୁ, ଘରକୁ ହେଟୁ ଘରେ ପୁଣି ରାତିରେ ଖାଇକି ପାଠ ପଢିବୁ। ପାଠ ପଢି ପୁଣି ନଅଟା ବେଳକୁ ଶୋଇବୁ ଖାଇ ପିଇକି। ଏମିତି ତ ଦିନ ପଳାଏ ଆଉ କିଛି ଜାଣି
ଆପଣ ଟ୍ୟୁସନ ଯାଆନ୍ତି?
ହଁ ଛୋଟବେଳେ ଟିଉସନ୍ ଯାଉଥିଲି ଏବେ ମୋର ପ୍ଲସ୍ ଥ୍ରୀ କଣ୍ଟିନ୍ୟୁ ଚାଲିଚି, ଏବେ ଟ୍ୟଉସନ ନାହିଁ ଏବେ ଖାଲି କଲେଜ ଯାଉଚି।
କୋଚିଂ ଯାଉନାହାନ୍ତି?
ନାଇଁ।
ଓହୋ। ଆଉ ମୁଁ ତ ଏବେ ଖାଉଚି। ଖାଇକିନି ଛଅଟା ବେଳେ ଯିବି କୋଚିଂ ଆଉ।
ନାଇଁ ମୁଁ ଏବେ କୋଚିଂ ଯାଉନି କେବଳ କଲେଜ ହିଁ ଯାଉଚି।
ଉ ହୁଁ।
ଏବେ ପାଠ ପଢା କେମିତି କ
ମୁଁ କହିଲି କୋଉ କଲେଜରେ ପଢୁଚନ୍ତି?
ତପବନ ଡିଗ୍ରୀ କଲେଜ।
ଓହୋ।
ମୁଁ କହିଲି ପାଠ ପଢା କେମିତି ଚାଲିଚି?
ପାଠ ପଢ଼ା ଭଲ।
ଆଛା, ଆମେ ତ ସବୁଦିନ ଯାଉଚୁ କ୍ଲାସ କରିବାକୁ। ଆଉ ବର୍ଷା ଯୋଗୁ ବାହାର ପିଲା ବେଶୀ କିଛି ଆସି ପାରୁନାହାନ୍ତି।
କଣ କହିଲେ?
କହିଲି ବର୍ଷା ଯୋଗୁ ବାହାରୁ ପିଲା ଏତେ ଆସି ପାରୁନାହାନ୍ତି।
ଆଉ ଆମେ ତ କଲେଜ୍ ଗଲା ମାନେ ଫାଷ୍ଟ ଗୁପଚୁପ ଫୁପଚୁପ ଖାଇକିନା ହିିଁ ଆସିବୁ, ଆପଣ କଣ ଖାଆନ୍ତି କଲେଜ୍ ଗଲେ?
ଓହୋ।
ଆପଣ କଣ ଖାଆନ୍ତି?
ହୁଁ, ଭାତ ଖାଏ, କଣ ଖାଏ? ମଣିଷ କଣ ଖାଆନ୍ତି? ସେଇଆ ଖାଏ।
ନାଇଁ ନାଇଁ କଲ କଲେଜ୍ ଗଲେ କଲେଜ୍ ରେ କଣ ଖାଆନ୍ତି?
ପୁଅ ପିଲା ଆମେ କଣ ଖାଇବୁ, ହେରା ଆମକୁ କିଛି ଭଲ ଲାଗେନି।
କିଛି ଭଲ ଲାଗେନି? ଗୁପଚୁପ ଖାଆନ୍ତିନି?
ଗୁପଚୁପ ଯଦି ସାଙ୍ଗସାଥି ଜବର କରି ଡାକିବେ ମୁଁ ଯାଏ ଖାଇଦିଏ।
ଆଚଛା ଆପଣ କେତେ ଟଙ୍କା ପର୍ଯ୍ୟନ୍ତ ଅଧିକ ଖାଇପାରିବେ?
ମୋତେ ଯେତେ ଦବ ମୁଁ ଖାଇଦେବି।
ହାଇଏଷ୍ଟ କେତେ ଖାଇପାରିବେ ସର୍ବାଧିକ?
ଏଇ ଦିଶ ଟଙ୍କାରେ ଖାଇଦେବି ମିନିମମ୍।
ଆପଣଙ୍କର ସେଟା ପେଟ ନା ଗାଢିଆ?
ହେଲଥ୍ ମୋର ଗାଡିଆ।
ରାଗ ଖାଇବାକୁ ଭଲ ଲାଗେ ନା ଅ, ସାଧା?
ଆର ଗୁପଚୁପ ଟା ଯଦି ରାଗ ହେଇଥିବ ବି ଖାଇଦେବି, ଆମ ଗାଁରେ ଜଣେ ବିକୁଚନ୍ତି ସିଏ ଯଦି ରାଗ ଯାହା ହଉ କି ଯାହା ହଉ ମୁଁ ଯାବେ ଦେବି।
ଏତେ ରାଗ ଖାଇବା ଟା ଭଲ ନୁହଁ, ପେଟ ମୁଣ୍ଡ ସବୁ ପୋଡିବ ଏକାଥରେ।
ଆ ଯେ ମୁଁ କଣ ଯାଉ ଦୁଇଶହ ଟଙ୍କା ନେ-ମାନେ ଗୁପଚୁପ ଖାଇ ଦଉଚି ନା କଣ, ମୁଁ ମାନେ ମଣିଷ ନା ଆଉ କଣ?
ଆପଣ ତ କହୁଚନ୍ତି ମୁଁ ଖାଇଦେବି ଦୁଇଶହ ଟଙ୍କାରେ।
ଆଉ ତୋମେ ଯଦି ଦବ ମୁଁ ଖାଇଦେବି।
ଅ, ମାଗେଣା ମାନେ ପୋଲା ପାଇଲେ ପିଚୁ ବି ଗିଲିଦେବେ ନା କଣ?
ପିଚୁ କଣ ଆପଣ ଦେବେ?
କଣ କହିଲେ?
ମୁଁ କହିଲି ପିଚୁ ଟା ଆପଣ ଦେବେ?
ଆପଣ କହୁଛନ୍ତି ହଁ ମାଗେଣା ପାଇବି ଯଦି ଖାଇଦେବି। ତ ଖାଇଦେବେ ଆଉ କଣ, ହଁ ମୁଁ ଦେଇଦେବି ଖାଇଦେବେ ଆଉ କଣ।
ହଁ ମୁଁ ଖାଇଦେବି।
ହଁ ଖାଇଦିଅ।
ଆଉ କଣ ଖାଇବେ କହୁ ନାହାନ୍ତି? ଦେଇଦେବେ, ଆଉ କିଛି ଖାଇବେନି?
ନାଇଁ ନାଇଁ।
ନା ନାଇଁ ଖାଉନାହାନ୍ତି ଟିକେ।
ଆଉ ଦଉନାହାନ୍ତି ମଟନ୍ ଦେବେ ଯଦି ଦିଅନ୍ତୁ। ଉଁ, ମଟନ୍ ବିରିୟାନୀ। ଚିକେନ୍ ମଲାଇ, ଚିକେନ୍ ତନ୍ଦୁରୀ, ଚିକେନ୍ ପକୋଡା, ଚିକେନ୍ କଷା।
ଆ, ଏତେ ଆଉ ଉପରକୁ ଯାଆନ୍ତୁନି।
ପା ଫୁଣି
ବହୁତୁ ମାନେ ଅଧିକ ହେଇଗଲାଣି। ଟିକେ କମ୍ ରେ କହିବ ନା ଆଉ ଏତେ ଅଧିକ ରେ କହିଦଉଚନି। ଏତେ ଅଧିକ କହିବା ଟା ଠିକ କି?
ଆପଣ କହିଲେ, ଆଉ କଣ ଖାଇବେ କହନ୍ତୁ। ଆଉ ମୁଁ କହିଦେଲି। ହ
ଆ, ହଉ ଖାଇବେ ଆଉ କଣ ଏଇ ଟା ଗୋଟେ କଥା ଖାଇବାରେ କି
ଆପଣ କେବେ ଦେଇଥିଲେ ନା ଦେବେ?
କଣ କହିଲେ?
ମୁଁ କହିଲି ଆପଣ କେବେ ଦେଇଥିଲେ ନା ନା ମୋତେ ଫାଷ୍ଟ ଦେବ?
ଆଉ ଖାଇବେ ସାଙ୍ଗସାଥିରେ କଣ ଏମିତି ଖାଉନାହାନ୍ତି ନା କଣ। ସାଙ୍ଗସାଥିରେ ଆମେ ଏମିତି କେତେ ଖାଇକିନା କେତେ ଉଡେଇଛୁ। ଆପଣ ଯଦି ଖାଇବେ ଖାଇବେ ଆଉ କଣ ଖାଇ ଖାଇ ଟଙ୍କା ହଜାର ଟଙ୍କାରେ ଖାଇବେ ମୁଁ କହିଲି ଖାଇ ଖାଇ ଟଙ୍କା ହଜାର ଟଙ୍କାରେ ଖାଇବେ ଆଉ କେତେ ଖାଇବେ?
ହଁ ହଁ ହଉ ମୁଁ ଟିକେ ରଖୁଛି ମୋର କାମ ଅଛି।
ହଉ ହଉ ରଖ।